ବନ୍ଧୁ ଆଜ୍ଞା ବନ୍ଧୁ ନମସ୍କାର ନମସ୍କାର କୁହନ୍ତୁ।
ମଧୁ ଶୁଭ ରାତ୍ରି। ବଂଧୁ କଣ କରୁଚନ୍ତି?
ଆଉ ବନ୍ଧୁ ବସୁଚୁ ଆଉ ଆପଣ?
ମୁଁ ବନ୍ଧୁ ଏଇ ଜଷ୍ଟ ଖାଇକି ଟିକେ ଚଲାଚଲି କରିବାକୁ ବା ବନ୍ଧୁ ଆପଣଙ୍କୁ ଗୋଟେ ଫୋନ କରିଦେଲି ଆଉ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଣ କରୁଥିଲେ ଆପଣ? ହଁ ଘରେ ସମସ୍ତେ ଭଲ ଅଛନ୍ତି ବନ୍ଧୁ।
ଏଇ ବନ୍ଧୁ ବସୁଚୁ ଆଉ।
ବସିଚନ୍ତି ବନ୍ଧୁ।
ଆଜ୍ଞା ପେଟ ଟା କଣ କାଟି କାଟିଲା ତ ଟିକେ ପଳେଇଥିଲି। ଆଜ୍ଞା। ସେ ବାହାରେ ବୁଲାବୁଲି ସେଟା ହେଇଚି କାଲି କଣ ଯାଇଥିଲୁ ବୁଝିଥିଲା ଆପଣ ତୁ କହୁଥିଲି ଯୋଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ପେଟ ଟା କାଟିଲା ଏଇ ବାହାରେ ଟିକେ ବୁଲୁଥିଲୁ ପାଣି ପିଇକି ଆଉ।
ହଁ ଠିକ ଅଛି ବନ୍ଧୁ ଭଲ ହେଇଯିବ ପେଟ କିଛି ଅଧିକ ଆପଣ ଟେନସନ ନିଅନ୍ତୁନି ବୁଝିଲେ।
ଆଜ୍ଞା ଅଧିକା ମୁଁ କିଛି ଭାବୁନି ଜାଣିଲେ।
ଆଜ୍ଞା ବନ୍ଧୁ ଆମେ ଯୋଉ କଥା ହେଉଥିଲେ କଲେଜ ବିଷୟରେ ବୁଝିଲେ ବନ୍ଧୁ। ତ ମୁଁ ଆପଣଙ୍କୁ ଆଉ ଏକ ଆଉ ଏକ ଅନୁଭୂତି କହୁଚି କଲେଜ ବିଷୟରେ ଶୁଣନ୍ତୁ ବୁଝିଲେ। ଆମ କଲେଜରେ ବର୍ତ୍ତମାନ ଏକ ଛଅ ଜଣ ଖଣ୍ଡେ ଆସିଥିଲେ ବୁଝିଲେ ନା ପଦାରୁ ସେ କହୁଥି ସେ ନିଜକୁ ମାନେ ମିଛ ବନ ବିଭାଗ ଲୋକ କହୁଥିଲେ ବୁଝିଲେ ନା, ସେ ଏକ ବନ ବିଭାଗ ଲୋକ ନୁହଁ। କିନ୍ତୁ ସିଏ ତାଙ୍କର ମିଛ ପନ ବିଭାଗ ଲୋକ ହେ ହୋଇକି ପରିଚୟ ଦେଲେ ଆମକୁ ବୁଝିଲେ। ତାପରେ ଆମ ଶିକ୍ଷକ ମାନେ ମଧ୍ୟ ଜାଣିପାରିଲେ ନାହିଁ ବୁଝିଲେ।
ଆଜ୍ଞା ଆଜ୍ଞା ବନ୍ଧୁ।
ତ ସିଏ ଆମ କହି ଆମକୁ ଆମ କଲେଜ ଭିତରେ ଥିବା ଶାଗୁଣା ଗଛ ବୁଝିଲେ
ହଁ।
ସେ ଗଛ ସବୁ ସେ କାଉଛନ୍ତି କାଟିବା ପାଇଁ ବୁଝିଲେ ନା।
ଆଜ୍ଞା।
ଆକାଶିଆ ଗଛ ମଧ୍ୟ ଆମ କଲେଜରେ ପ୍ରବଳ ଅଛି ବୁଝିଲେ ସେ ସବୁ କାଟିକି ତାଙ୍କ କାଠ ନେବା ପାଇଁ କହୁଥିଲେ ତ ଆମ ଶିକ୍ଷକ ତାଙ୍କୁ ଯେତେବେଳେ ପଚାରିଲେ କାଠ କଣ ପାଇଁ କଠାହବ ସେ କହିଲେ ପାଖରେ ଏକ ନୂଆ କଲେଜ ହେବ ସେଥିରେ ଚେୟାର ଟେବୁଲ ଏସବୁ ତିଆରି ହେବା ପାଇଁ ହ କା ଆବଶ୍ୟକତା ଅଛି ସେଥିପାଇଁ ସରକାର ଆମକୁ କହିଛି ଯେ ଆପଣଙ୍କ କଲେଜ ରୁ ଆପଣ କାଠ କାଟି ଦବା ପାଇଁ ବୁଝିଲେ ନା। ବନ୍ଧୁ ଆମେ ତ କିଛି ଜାଣିନଥିଲୁ ଆଜ୍ଞା। ଭଲବାସ ସି ମନ ବିଭାଗ ଲୋକ ଆସିଥିଲେ ଏଇଥିପାଇଁ କହିକି ଆମେ ଆମକୁ ସରକାର କହିଛନ୍ତି ଆଜ୍ଞା।
ଆମ ଆମ ଅମଳଜନ ତ କମ ହେଇଯିବ ବନ୍ଧୁ।
ବୁଝିଲି ବନ୍ଧୁ ଶୁନାହାନ୍ତି ସିଏ ଏମିତି ସି ଠକାମି ଲୋକ କୌଣସି କାରଣରୁ ସର କାର ଲୋକ ଏଇ ସବୁ କଥା କହିବେ ନାହିଁ କାରଣ କଲେଜ ଭିତରେ ଏତେ ସୁନ୍ଦର ଗଛ ହେଇଛି ଜଣେ କାହିଁ କାଟିବ ଗଛ କୋଉଠି କଟା ହୁଏ ଯୋଉଠି ଗଛଟି ଆ ଯୋଉ ଗଛଟି ମରି ଯାଇଥିବ ଯୋଉ ଗଛଟିର ଆଉ କାମ ନଥିବ ଗଛଟି ପଡି ପଡିଯିବାର ସମ୍ଭାବନା ଅଛି ସେ ସବୁ ଗଛ କାଟିକି ଆପଣ ସବୁ ଟେବୁଲ ଚେୟାର ବନେଇ ପାରିବେ। ଜିଅନ୍ତା ଗଛ ଯଏ ବଢୁଛି ତାକୁ କାଟିବା ଠିକ ବନ୍ଧୁ? ବୁଝିଲେ? ତାପରେ ତାଙ୍କ ଉପରେ ଆମେ ଡାଉଟ ଟିକେ ଲାଗିଲା ବୁଝିଲେ ବନ୍ଧୁ ତାଙ୍କ ଉପରେ ସନ୍ଧ୍ୟେ ଆସିଲା ଆମେ କଣ କଲୁ ନା ଆମେ ପାଖ ନିକଟସ୍ଥ ଏକ ଥାନାରେ ଏତଲା ଜଣାଇଲୁ। ଥାନା ବାଲା ମଧ୍ୟ ବହୁତ ଜଲ୍ଦି ଆସି ପହଞ୍ଚେଇଲେ ବୁଝିଲେ।
ହୁଁ।
ଜଲଦି ପଦକ୍ଷେପ ନେବାରୁ ଆମର ଆଜି ବହୁତ କୋଡି ଗଛ ବଞ୍ଚିଗଲା। ତାଙ୍କୁ ମଧ୍ୟ ବହୁତ ଦଣ୍ଡ ଦିଆ ହବ ବୋଲି କହୁଛନ୍ତି ସରକାର ବୁଝିଲେ କାରଣ ସେ ମିଛ ପରିଚୟ ଦେଇ କ୍ଷତି ପହଞ୍ଚାଉଥିଲେ ବନ୍ୟ ଜନ୍ତୁ ମାନେ ବା ସବୁ ଗଛ ଗୁଡିକୁ ବୁଝିଲେ ନା।
ଆଜ୍ଞା।
ଆଉ ଆପଣ କଣ କରୁଛନ୍ତି କୁହନ୍ତୁ?
ଆଜ୍ଞା ବନ୍ଧୁ ମୁଁ କହୁଥିଲି ଆପଣଙ୍କୁ ଯେ ମୁଁ ଯାଇଥିଲି କାଲି ଯୋଉ ଭୋଜି ଯାଇଥିଲି ଖାଇବାକୁ ଜାଣିଲେ ବନ୍ଧୁ। ଆଉ ଭୋଜି ଖାଇକି ଏବେ ତ ଆଜି ତ ଦେହ ଟା ଟିକେ ଭଲ ଲାଗୁନି। ତାପରେ ବି ଆଜି ଖରା ହୋଉଥିଲା ଜୋରରେ ଜା ଜାଣିଛନ୍ତି ଆପଣ ଆଡେ ହେଇଥିଲା ନା ନାଇଁ? ଇ ଯୋଉ ଖରା ମୁଁ ମୁଁ ଆ ବନ୍ଧୁ ମୁଁ ଘର ପାଖରେ ଥିଲି ମନ୍ଦିର ପାଖରେ ଥିଲି ଯାଇଥିଲି ମନ୍ଦିର ପାଖକୁ ଠାକୁରଙ୍କ ଦ ଦର୍ଶନ କରି ଆଉ ଦର୍ଶନ କରି ଆସିଲା ପରେ ମୋର ବଡ ଭାଇ ଦେଖା ହେଲେ ମନ୍ଦିର ପାଖରେ ଯେ କହିଲେ ଆସେ ଯିବା ବାହାଘର ଭଉଣୀ ବାହାଘର ଟିକେ ସାହାଯ୍ୟ କରିବ ମତେ। ତ ବନ୍ଧୁ ମତେ ଡାକିକି ନେଲେ ଭଉଣୀଘର, ମାମୁଁଘର ଆଉ ତାପରେ ହଉଛି ପିସିଙ୍କ ଘର। ତାପରେ ତାଙ୍କ ସାଙ୍ଗସାଥି ଆମର ଏଇଠି ପ୍ରମୋଦ ଚୌଧୁରୀ ଆମର ଅଛି ଜଣେ ନାମୀ ଦାମୀ ଲୋକ ତାଙ୍କ ପାଖକୁ ବି ଯାଇଥିଲୁ। ତାଙ୍କ ପୁଅ ପାଖକୁ କାହ୍ନା ଚୌଧୁରୀ ତାଙ୍କ ପାଖକୁ ବି ଯାଇଥିଲୁ। ତାଙ୍କ ସାଙ୍ଗ ହିସାବରେ ତାଙ୍କ ସହିତ କଥା ହେଇକି ଆଉ ସେଠି ମୁଁ ସେଠି ଜା ଥିଲି ମଦ କାଉଣ୍ଟର ସେଠି ବି ଲୋକ କିଛି ଅଛନ୍ତି। ତାଙ୍କ ସାଙ୍ଗ ତାଙ୍କର ସିକ୍ୟୁରିଟି ଭାଇ ହଉ କି ତାଙ୍କର ଆମର ସୁପରଭାଇଜର ଭାଇ ହଉ ତାଙ୍କ ସହିତ କଥା ହେଇକି କୁନ୍ତୁ କାର୍ଡ଼ ଦେଇକି ଆମେ କଥା ହେଇକି ତାଙ୍କ ସହିତ ଆସିଲୁ। କି ଭଉଣୀଙ୍କ ଭଉଣୀଙ୍କୁ ଆସିକି
ମଧ୍ୟ ବନ୍ଧୁ ଏବେ ନୂଆ ନୂଆ ଚାକିରି ମଧ୍ୟ ଏବେ କରିଚି ବୁଝିଲେ ବନ୍ଧୁ। କି ଚାକିରି କହିଲେ? ଆମେ ଏକ ସରକାରୀ ଚାକି କିରୀ ମଧ୍ୟ ସରକାରୀ ଚାକିରୀ କହିଲେ ଭୁଲ ହେବ ବୁଝିଲେ କିନ୍ତୁ ସରକାର ଦ୍ଵାରା ଚାକିରି ମଧ୍ୟ ଆମକୁ ପ୍ରଦାନ କରାଯାଇଛି। ଯେମିତି କିି ଆପଣ ଜାଣିଥିବେ ପ୍ରତ୍ୟେକ ଗ୍ରାମରେ ଏ ଉଁ ଲାଇଟ୍ ଲଗାଇବା ବୁଝିଲେ।
ଆଜ୍ଞା।
ପ୍ରତ୍ୟେକ ଗ୍ରାମରେ ଦଶ ପନ୍ଦରଟି ଅନ୍ଧାର ଜାଗା ରହୁଚି ବୁଝିଲେ ନା। ସବୁଆଡେ ମଧ୍ୟ ଆମେ ସବୁଆଡେ ଆମେ ଆଲୋକି ତ କରୁଚୁ ସବୁ ଜାଗାକୁ ବୁଝିଲେ ନା ଯୋଉ ଜାଗା ଟି ଅନ୍ଧାର ରହୁ ଛି ସେ ଜାଗାରେ ମଧ୍ୟ ରାସ୍ତା ରାସ୍ତା କଡ଼ରେ ଏକ ବଡ଼ ଖୁଣ୍ଟ ମାରି ଆମେ ଲାଇ ଟ ଲଗାଇ ଦଉଚୁ ବୁଝିଲେ। ଯାହା ଫଳରେ ଲୋକଙ୍କୁ ଚଳାଚଳରେ ଅସୁବିଧା ହେଉନାହିଁ ବୁଝିଲେ।
ଆଜ୍ଞା, ଆଜ୍ଞା।
ଏ ମଧ୍ୟ ଯାଇଥିଲୁ ବୁଝିଲେ, ଛଅଟି ଲାଇଟ ଲଗେଇ ଦେଇକି ଆଇଛୁ ଆଉ ମ ଧ୍ୟ ଲାଇଟ ଆମ ପାଖରେ ଅଛି। କାଲି ମଧ୍ୟ କାମ ହେବ ବୁଝିଲେ। ଯଦି ଆପଣଙ୍କ ଗ୍ରାମରେ ସେମିତି କିଛି ଜାଗା ଅଛି ଯୋଉଠି ଅନ୍ଧାରରେ ରହୁଚି ଆଉ ନିଶ ସେଠି ଦରକାର ନିହାତି ଦରକାର ସେଠି ଆଲୋକର ନିହାତି ଦରକାର ବୁଝିଲେ। ତାହେଲେ ଆପଣ ମୋ ସହ ଯୋଗାଯୋଗ କରନ୍ତୁ, ଆପଣ ମତେ କୁହନ୍ତୁ। ମୁଁ ନିଶ୍ଚୟ ଯାଇ ଆପଣଙ୍କ ଗ୍ରାମରେ ପହଞ୍ଚି ବୁଝିଲେ।
ଆଜ୍ଞା।
ଗ୍ରାମରେ ଚାରି ପାଞ୍ଚଟି ନୂଆ ଲାଇଟ୍ ମଧ୍ୟ ଲଗାଇବି ବୁଝିଲେ।
ଆଜ୍ଞା ବନ୍ଧୁ।
ଆଉ କହୁନାହାନ୍ତି ଆପଣ ଗ୍ରାମରେ ଯଦି ଦରକାର ମତେ କୁହନ୍ତୁ ଅ
ଆମ ଆମ ଗ୍ରାମରେ ତ ଆମ ଗ୍ରାମରେ ତ ବହୁତ ଜାଗାରେ ଲାଇଟ ନାହିଁ, ଜାଣିଲେ କି।
ଆଜ୍ଞା ବନ୍ଧୁ।
ଆମ ଗାଁରେ ବହୁତ ଜାଗାରେ ତ ଆମ ଆମ ଗ୍ରାମରେ ତ ବିଦ୍ୟୁତ ତ ଠିକ ଟାଇମ ରେ ବି ଏପଟ ସେପଟ ହେଇ ଯାଉଚି। ଦିନରେ ତ ଯୋଉ ଖରା ଗରମ ଖରା ହଉଚି। ତା ଭିତରେ ବିଦ୍ୟୁ ବି ବିଦ୍ୟୁତ୍ ପଳଉଚି। ତ ରାତି ପାଇଁ ତ ତମପର ଯୋ କହୁଛନ୍ତି ତ ଭଲ ସୁବିଧା ହବ ଦେଖ ଦେଖିବା ମୁଁ ତ ଭାବିଛି ବହୁତ ଜାଗା ଆମ ମନ୍ଦିର ପାଖରେ ଗୋଟେ ଜାଗାରେ ନାହିଁ। ଆମର ଗାଁ ଭିତରକୁ ଗଲା ପସି ସେ ଯେଉଁ ଠାକୁରାଣୀ ଅଛନ୍ତି ଗ୍ରାମଦେବ ଠାକୁରାଣୀ ତାଙ୍କ ପାଇଁ ସଟିଭି ଲାଇଟ ନାହିଁ। ଆଉ ରାସ୍ତା ମଝିରେ ଆମର ତ ଅଛି ଆମର ଯୋଉ ବଙ୍କାନୀ ରାସ୍ତା ଅଛି ସେଠି ବି ଗୋଟେ ଜାଗାରେ ନାଇଁ ଅନ୍ଧାର ଅଛି। ଚାରି ପାଞ୍ଚ ଜାଗା ଏମତି ବନ୍ଦ ଚାରିଆଡେ ନାଇଁ। ଜାଣିଲେ ବନ୍ଧୁ ଏଇ ଚାରି ପାଞ୍ଚ ଜାଗା ଆପଣ ଯଦି କହୁଚନ୍ତି ସହାୟତା କଲେ ବହୁତ ମୁଁ ଖୁସି ହେବି ଆମ ଗ୍ରାମବାସୀ ବି ମୁଖିଆ ମାନେ ବି ଅଛନ୍ତି ତାଙ୍କ ସହିତ ତ ସିଏ ବି ବହୁତ ଖୁସି ହେବେ, ଆଉ ଛୋଟ ଆଜ୍ଞା।
ଆପଣ ଏକ କାମ କରନ୍ତୁ ପ୍ରଥମ ସର୍ବ ସର୍ବପ୍ରଥମେ ଆପଣଙ୍କର ଏକ ଦାୟିତ୍ୱ ରହିଲା। ଆପଣ ଏକ ଦରଖାସ୍ତ ଲେଖି ବୁଝିଲେ। ଆପଣଙ୍କ ପାଖ ଥିବା ବିଦ୍ୟୁତ ଅଫିସ ନହେଲେ ଆପଣଙ୍କର ବି ଡି ଓ ବୁଝିଲେ ସେଠି ଯାଇକି ଦରଖାସ୍ତ ଦିଅନ୍ତୁ ବୁଝିଲେ। ଦରଖାଷ୍ଟ ଟି ତାଙ୍କ୍ ତାଙ୍କ ପାଖରେ ପହଞ୍ଚିଲେ ସେ ଆମକୁ ଫୋନ କରିବେ ବୁଝିଲେ ନା ଆମକୁ ସେ ଫୋନ କରିବା ମାତ୍ରେ ଆମେ ସଙ୍ଗେ ସଙ୍ଗେ ଯାଇ ଆପଣଙ୍କ ଗ୍ରାମରେ ସବୁ ଆଡେ ଆଲୋକିତ ଲାଇଟ ଲଗାଇ ଆପଣଙ୍କ ପାଖରେ ଚିରଉପକୃତ ହେବୁ ବୁଝିଲେ ବନ୍ଧୁ। ତ ଆପଣ ଯେତେ ଶୀଘ୍ର ଏଇ କାମ ଟି କରିବେ ଆପଣଙ୍କ ଗ୍ରାମ ସେତେ ଶୀଘ୍ର ଆଲୋକିତ ହେବ।
ଆଜ୍ଞା।
ମୁଁ ଯାଇଥିଲି ପଞ୍ଚାୟତ ଅଫିସ ଆମ-ଆମ ଗ୍ରାମ ପାଖରେ ପଞ୍ଚାୟତ ଅଫିସ ଅଛି ଜାଣିଲ। ଲେ ବନ୍ଧୁ ସେଠି ଯାଇକି ଆମ ପଞ୍ଚାୟତ ମ୍ୟାଡାମ ଅଛନ୍ତି ପଞ୍ଚାୟତର ପଞ୍ଚାୟତ ପାଇଛନ୍ତି ସେ ସଂଜୁଲତା ସ୍ୱାଇଁ ତାଙ୍କୁ ଆମେ କହିଥିଲୁ ତାଙ୍କୁ ଦରଖାସ୍ତ ବି ଦେଇଥିଲୁ ସେ ଶୁଣିକି କହୁ ସେ ତ ଶୁଣୁନାହାନ୍ତି କିଛି କଥା ଆମ ଗ୍ରାମରେ ଆମ ଗ୍ରାମର ସବୁ ସରପଞ୍ଚ ଅଛି ସିଏ ତ କିଛି ଶୁଣୁନାହାନ୍ତି ତାଙ୍କୁ ଦି ଥର ତିନିଥର ଆମେ କଥା ବି ହେଲୁଣି ତାଙ୍କ ସହିତ ଆମ ଗାଁ ମୁଖିଆ ମାନେ ବି ଯାଇଥିଲେ ତାଙ୍କ ସହିତ ଏମିତି ଅସୁବିଧା ହଉଛି ସାପ ଫାପ ବାହାରୁଛନ୍ତିି ଆଉ ବସିତେ ସା ଦିନ ତ ତ ଜାଣିଥିବେ ସାପ ବଡ ଜନ୍ତୁ ମାନେ ସବୁ ବୁଲୁଛନ୍ତି କେମିତି ମୋ ଗ୍ରାମରେ ତ ମାଙ୍କଡ ଆଉ ଘୁଷ୍ ଷୁରୀ ମାନେ ତ ଘୁଷୁରୀ ମାନେ ସିଏ ବି ରାତିରେ ଅଛନ୍ତି ଦଶ ଦଶ କୋଡିଏ ଜଣ ଦଶ କୋଡ଼ିଏଟା ଅଛନ୍ତି ସିଏ ବି ଆସ୍ ମାଡ଼ି ଆସୁଛନ୍ତି ବହୁତ ହଇରାଣ
ବୁଝ୍ ବୁଝିଲି ବନ୍ଧୁ ଆପଣ ବହୁତ ଆପଣ ବହୁତ ସମସ୍ୟା ସମ୍ମୁଖୀନ ହଉଛନ୍ତି ବୁଝି ଆପଣଙ୍କ ବାର୍ତ୍ତା ରୁ ବୁଝିଲେ ମୁଁ ସେଥିପାଇଁ ଆପଣଙ୍କୁ ଯୋଉ ଉପଦେଶ ଦେଲି ଆପଣଙ୍କର ମନେ ରହିଲା କି ନାଇଁ ମତେ କୁହନ୍ତୁ।
ଆଜ୍ଞା ବୁନ୍ଧୁ ମନେ ରହିଲା।
ଆପଣ କାଲି ତ ରବିବାର ହେଇଯାଉଛି ବୁଝିଲେ ନା। ଆପଣ ସୋମବାର ଦିନ ଦଶଟା ବେଳୁ ଆପଣଙ୍କ ଗ୍ରାମର ଚାରି ଜଣ ସାଙ୍ଗସାଥି ହୁଅନ୍ତୁ କି ଏବଂ ଭଦ୍ରଲକୀ ହୁଅନ୍ତି କିଏ ବୁଝିଲେ। ତାଙ୍କୁ ଧରି ଆପଣ ସାଙ୍ଗେ-ସାଙ୍ଗେ ଆପଣଙ୍କ ଲାଇନ ଅଫିସ କୁ ଯାଆନ୍ତୁ ବୁଝିଲେ।
ଆଜ୍ଞା।
ବିଜୁଳି ବିଭାଗରେ ଥିବା ଲୋକଙ୍କୁ ଯାଇ କୁହନ୍ତୁ ଆମ ଗ୍ରାମରେ ଏଭଳି ଏକ ସମସ୍ୟା ଅଛି ଆପଣ ଯଥା ଶୀଘ୍ର ଆମ ସମସ୍ୟାକୁ ଆମ ସମସ୍ୟାକୁ ପରକ୍ଷେପ କରନ୍ତୁ। ନଚେତ୍ ଆମେ ଆମ ଗ୍ରାମବାସୀ ଲୋକ ଆପଣଙ୍କ ଅଫିସକୁୁ ଘେରାଉ କରିବୁ।
ଆଜ୍ଞା-ଆଜ୍ଞା ବନ୍ଧୁ।
ଏହା ତାଙ୍କୁ କହି ଆପଣ ଦରଖାସ୍ତ ଦେଇ ପଳେଇ ଆସନ୍ତୁ। ସିଏ ଆପଣଙ୍କ କାମ ନିଶ୍ଚୟ ତୁରନ୍ତ କରିବେ ବୁଝିଲେ ନା। ସିଏ ତ ଆମକୁ ଉପଦେଶ ଦେବେ ଆମେ ସଙ୍ଗେ-ସଙ୍ଗେ ଆସି ଏକରୁ ଦୁଇ ଦିନ ଭିତରେ ବୁଝିଲେ ନା ଆପଣ ଗ୍ରାମରେ ଥିବା ସବୁ ଜାଗାରେ ଭଲ-ଭଲ ବିଦ୍ୟୁତ ଲାଇଟ ଲଗାଇବୁ ବୁଝିଲେ।
ଆଜ୍ଞା।
ଯୋଉଥିରେ ଆପଣ ଗ୍ରାମବାସୀ ମଧ୍ୟ ଉପକୃତ ହେବେ। ଆପଣ ମଧ୍ୟ ଉପକୃତ ହେବେ। ଛୋଟ ଛୁଆ ମଧ୍ୟ ଉପକୃତ ହେବେ। ଆଉ ଏବଂ କାହାକୁ ଡର ମଧ୍ୟ ଲାଗିବ ନାହିଁ ବୁଝିଲେ। ଚଳପଚଳ ମଧ୍ୟ ଆପଣ ରାତିରେ କରିପାରିବେ।
ଆଜ୍ଞା ବନ୍ଧୁ ଆଜ୍ଞା।
ବନ୍ଧୁ ଲାଇଟ ଲାଗିବା ପରେ ଆପଣଙ୍କୁ ଏକ କାମ କରିବାକୁ ପଡିବ ବୁଝିଲେ।
ଆଜ୍ଞା ବନ୍ଧୁ।
ଯେପରିକି ସୂର୍ଯ୍ୟ ଆଲୋକରେ ସୂର୍ଯ୍ୟ ଆଲୋକରେ ଲାଇଟ ଟିକୁ ବନ୍ଦ କରିଦେବେ କାରଣ ଲାଇଟ ଟି ସବୁବେଳେ ଜଳିକି ରହିଲେ ଖରାପ ମଧ୍ୟ ଜଲଦି ହୋଇଯିବ ଏ-ଏଥିପ୍ରତି ଆପଣ ଟିକେ ଏ ସ ଇଏ ରହିବେ ବୁଝିଲେ ଚଞ୍ଚଳ ରହିବେ
ସତର୍କ ଅଛି ବନ୍ଧୁ ଜାଣିଲେ କି ମୁଁ ଆପଣ ଯୋଉ ପଦକ୍ଷେପ ଦେଲେ ଯାହାଉ ମୁଁ ତାକୁ ମାନୁଛି ମୁଁ ଆପଣ କାଲି କାଲି ଦଶଟା ଭିତରେ ମୁଁ ଆମ ଗାଁର ବଡ଼-ବଡ଼ ଲୋକ ମୁଖିଆ ଲୋକଙ୍କୁ ଜଣାଉଛି। ଜାଣିଲେ ବନ୍ଧୁ ମୁଁ ତାଙ୍କୁ ଜଣଉଛି ତାଙ୍କ ସହିତ କଥା ହଉଛି।
ଆଜ୍ଞା ବନ୍ଧୁ ମୁଁ ଆପଣକୁ ତ ଉପେଦେଶଦେଲି ଆପଣ ରଖିବେ ମୁଁ ଆ ବନ୍ଧୁ ଏବେ ରହୁଚି ବୁଝିଲେ।
ଆଜ୍ଞା ବନ୍ଧୁ ରଖନ୍ତୁ କାଲି କଥା ହେବି। ଆଜ୍ଞା ଆଜ୍ଞା।